ହଁ ମୁଁ କେତେ କଣ କରିଛ କି?
ଏ ମାର୍କେଟ ରେ ବଇଚି ବୁଲୁଛି ଟିକେ ଆଉ।
ଓ ହଉ ଫୋନ ଟା କଲେ ତମେ ଉଠଉନ ଆଉ, ତମକୁ କହିବି ଗୋଟେ କଥା ବୋଲି ତମେ ଫୋନ ଟା ଉଠଉନ।
କଣ?
ଆମର ତମର ତ ଏଇପାଳି ଏଠି ଗଣେଶ ପୂଜା ହବ ଅଁ - ମାନେ ଆମର ସାଇରେ ଯେ ତମେ କଣ କହୁଛ କରିବ ନା କରିବନି ସେ ପଚାରୁଥିଲେ?
ସାହିରେ କରିବା।
ଆଉ ସମସ୍ତେ କହୁଛନ୍ତି, ଘରେ ଗୋଟେ ଗଣେଶ ପୂଜା କରିବା ପାଇଁ, ମାନେ ଘରେ ଗୋଟେ ଶାନ୍ତି ପାଇଁ ଗଣେଶ ପୂଜା ଟିକେ କରିବେ।
ପର୍ସନାଲ ପୂଜା।
ହଁ ମାନେ ଆମର ଯେମିତି ଆମ ଘରେ ପୁରା ପର୍ସନାଲ ଯେମିତି ଗୋଟେ ମୁଁ ଗଣେଶ ପୂଜା କରିକି ହଉଛି ଭୋଜି ଫୋଜି ଦେଇକି ଟିକେ ଅରୁଆ ଭାତ, ଡ଼ାଲମା, ଖଟା ଟିକେ ଦେଇକି ସମସ୍ତଙ୍କୁ ଗାଁରେ ଘରେ ନିଜେ ଖାଇପାରିବ ଆ ଦେଇକି ଟିକେ ଭୋଗ ଭୋଗ କରିକି ଟିକେ କର
ଛୋଟ ମୂର୍ତ୍ତି କରିବାର ତିଆରି ହବ ନା ମିସ୍ତ୍ରୀ ଡାକିବାକୁ ପଡ଼ିବ?
ନାଇଁ ମ ଆମର ସେଇ ମିଡିଲ ସାଇଜ ମୂର୍ତ୍ତି ମାନେ ଯେମିତି ବେଶୀ ଛୋଟ ନ କି ବେଶୀ ବଡ଼ ନୁହଁ। ମିଡିଲ ସାଇଜ ମୂର୍ତ୍ତି ଆଣନ୍ତି ତମର ଏଇଠି ଏ ଯୋଉ ତମେ ଯେମିତି କରୁନ ଏଇ ଆମର ଛକ ରେ ସେ ଏମିତି ଟିକେ ହବ କିନ୍ତୁ ଟିକେ ଛୋଟ ହବ ଆଉ ତମର ଟିକେ ବଡ଼ ହଉଛି, ଆଉ ଟିକେ ମିଡିଲ ସାଇଜ ଟା ହେଲେ ଭଲ ହୁଅନ୍ତା ଆଉ।
ମିଡିଲ ସାଇଜ ହେଲେ ଦି ହଜାର ଟଙ୍କା ଖଣ୍ଡେ ନବ ଗଣେଶ ମୂର୍ତ୍ତି। ଛୋଟ ମୂର୍ତ୍ତି ଟା ଆଣିକି ଖାଲି ପୂଜା କରିବା କଥା ଆଉ।
ହଁ ଆମର ପୂଜା କରିବା ଗଟେ ଘର ଗୋଟେ ଶାନ୍ତି ପାଇଁ, ଗୋଟେ ସମସ୍ତେ କହୁଛନ୍ତି, ଆଉ ହଉଛି କରିବା ପାଇଁ ଯେ ତମର ଏଇଠି ମୂର୍ତ୍ତି ହେଲାଣି। ମୁଁ ସେଇ ମୂର୍ତ୍ତି ବାଲାକୁ ଯାଇକି ପଚାରିଥିଲି ଯେ ସେ କହିଲେ ଆମେ ଆଜି ୟାଠୁ ଆଉ ଟିକେ ଛୋଟ ସାଇଜ ମୂର୍ତ୍ତି କରିବୁ ଆମର ଖାଇବା ପିଇବା ଆଉ ମୂର୍ତ୍ତି ଖର୍ଚ୍ଚ ମିଶିକି ପନ୍ଦରଶହ ଟଙ୍କା ଆମେ ନବୁ ମାନେ ମୂର୍ତ୍ତି ହଜାର ଟଙ୍କା ସେ ନେବେ।
ମୂର୍ତ୍ତି ପାଇଁ ପୁଣି ତିଆରି ହେବା ପାଇଁ ଜିନିଷ ସବୁ ଆସିବ।
କଣ ଜିନିଷ ଆମର ନଡ଼ା ତ ଅଛି ଘରେ ଆଉ ସେଠି ତ ସେଇଟା କଣ ସେଟା ସେ ଯୋଉ ଇଏଟା ଯୋଉଟା ଠାକୁର ମୂର୍ତ୍ତି ତିଆରି ହୁଏ ସେଟା କଣ କୁହନ୍ତି ମନେପଡୁନି ସେଇଟା ସେଇଠି ଅଛି ଆଣିଲେ ତମେ କଣ କହୁଛ?
ମିଷ୍ କିଣି ଆଣିଲେ ସବୁଠୁ ଭଲ।
ହଁ କି ଆଣିଲେ ବି ଭଲ କିଛି କଥା ନାହିଁ ହଁ।
ଆଉ ଭୋଗରାଗ ପାଇଁ ବି ବ୍ରାହ୍ମଣ କିଏ ପୂଜା କରିବ?
ଆମର ଏଠି ଅଛନ୍ତି ଯୋଉ ନନା ଅଛନ୍ତି ତାଙ୍କୁ କହିବା ନେଲେ ତାଙ୍କ ପୁଅଙ୍କୁ କହିବା। ଆ ନହେଲେ ଏଇ ଯୋଉ ସେପଟ ଗାଁରୁ ଯିଅ ଅଛି ତାଙ୍କୁ ନହେଲେ କହିବା ଆଉ ଦେଖିବା ଯାହାକୁ ହେଲେ ଜଣଙ୍କୁ କହିବା ଆଉ।
ତାଙ୍କ ଭିତରେ ଲେଟ୍ ହବ ସିଏ କହିବେ ବାରଟା ମୁଁ ଏଠି ପୂଜା କରିବି ସେଠି ପୂଜା କରିବି
ହଁ ନହେଲେ ଦେଖିବା ଆମ ଘର ଯିଏ ପୁରୋହିତ ଯିଏ ତାଙ୍କୁ ଡାକିଦବା ନହେଲେ
ହୁଁ ଠିକ ରହିବ। ହଁ ହଁ ସମସ୍ତେ ରାଜି ଘରେ
ହଁ ଘରେ ସମସ୍ତେ ରାଜି ମୁଁ ସମସ୍ତଙ୍କୁ ପଚାରିଥିଲି ମତେ ବଡ଼ ବାପା କହିଲେ। ବଡ଼ବାବା କହିଲେ ତାପରେ ମୁଁ ସମସ୍ତଙ୍କୁ ପଚାରିଲି ସମସ୍ତେ କହିଲେ ହଁ ପୂଜାଟା କରିବାରେ କଣ ଅଛି। ପୂଜା କଲେ କଣ ପଇସା ପଡୁଛି ନା କଣ ଯେ ଏତେ ଇ ଏ ଏଠି ଗୋଟେ ସେ ତ ଗୋଟେ ଟେ ଆମେ ଛୋଟ ଛତା ଆକାରରେ ମାରିକି ହଁ ଠାକୁରଙ୍କୁ ଟିକେ ଭଲ ସେ ସଜା ସଜେଇକି ଫୁଲରେ ପୁରା ଆ ଇଏ କରିକି ଭୋଗରାାଗ ଟିକେ କରନ୍ତେ ସେଉ ବୁନ୍ଦି ଟିକେ ଦିଅନ୍ତେ ସେଉ ସେଉ ଟିକେ ପାଞ୍ଚ କିଲୋ ଖଣ୍ଡେ ବୁନ୍ତି ପାଞ୍ଚ କିଲୋ ଖଣ୍ଡେ ଏମିତି ଆଣିିକି କି ଟିକେ ଭୋଗରା କରିଦିଅନ୍ତି ଆଉ ଅଉର ହାତ ଡାଲମା ଖଟା ଏତିକି ଟିକେ କରିକି ଗୋଟେ ପୂଜାଟେ କରନ୍ତେ ଆଉ
ଡେକୋରେସନ ପାଇଁ ପୁଣି ତାକୁ ଡାକିବାକୁ ପଡିବ କପଡା ଫପଡା ଟିକେ ମାରିବ
ହଁ ଡେକୋରେସନ ଯାହାହେଲେ ସେଇ ଅ ତିନି ଚାରି ହଜାର ଟଙ୍କା ଖର୍ଚ୍ଚ ହବ ଆଉ ଅଳ୍ପ ପରେ ମାରିବା ମୁ ଆମ ବେଶୀବଡ଼ ରଖୁଛି।
ତଥାପି ବଜେଟ କେତେ ଆସିବ।
ବଜେଟ ଆମର ଟୋଟାଲ ମତେ ଲାଗୁଛି ଏଇ ଦଶ ହଜାର ଭଳିଆ। ଖର୍ଚ୍ଚ ହବ।
ହଁ ସେଇଭଳିଆ ହେଇଯିବ ବଜାର ଦଅଶ ଭିତରେ ଆଉ।
ହଁ ଦଶ ଧର ପନ୍ଦର ଆଉ ରଖ।
ଦି କେତେ ଦିନ ରହିବେ ଦି ଦିନ ତିନି ଦିନ ଖଣ୍ଡେ ରହିବେ ଗଣେଶ ମୂର୍ତ୍ତି ଯାହାହେଲେ।
ଆ ଆମର ପୂଜା ତ ମଙ୍ଗଳବାର ଦିନ ମଙ୍ଗଳବାର ପୂଜା ହେଲେ ହେଲେ ଆମେ ବୁଧବାର ଦିନ ବିସର୍ଜନ କରି ଠାକୁରଙ୍କୁ ପକେଇଦେବା।
ହୁଁ ଠିକ ଠିକ ପ୍ରସେସ ନ ହବ ଭଉଣୀ? ହଁ ସେଇଭଳିଆ ଏଲେ ହବ ପ୍ରସେସନ।
ନାଇଁ ମୁ ପ୍ରଶାସନ କରିବାନି।
ଓୋହ ଆଉ ଅରୁଆ ହାତ ଡାଲ୍ମା କେତେ ଜଣ ଲୋକ ଖାଇବେ?
ଆମର ଦୁଇଶହ ଶହେ ଦୁଇଶହ ଭଳିଆ ଲୋକଙ୍କ ପାଇଁ କରିବା ଆଉ।
ହଁ ହେଇଯିବ ଆଉ ଶହେ ଦୁଇଶହ ଲୋକ ହେଲେ ହେଇ ଯି। ବା ଆରାମରେ
ହଁ। ଆଉ ଖାଲି ଭାତ ଖଟାଟି ହବ ଆମ୍ବୁଲ ଖଟା ତ ଆମ ତ ଘରେ ଅଛି। ଆଉ ଦହି କ୍ଷୀର କିଣି ଆଣିବା, ଦହି ବସେଇଦବା, ଦହି ଆମ୍ବୁଲ ଟିକେ କରିଦବା। ଆଉ କେବଳ ଡାଲମା ଆଉ ଭାତ, ବାବା ଚାଉଳ ଆଣିବା ଭାରି ସେଟା ଅରୁଆ ଟା ବି ହବ ଉ ନା ଟା ବି ହବ ଦିଟାଙ୍ଗ ଏକା। ହ ନହେଲେ ଉସ ଅଲଗା ଅରୁଆ ଚାଉଳ ନହେଲେ ଆଣିବା ଭାରି ସେଇଟା କରିଦବା। ଆଉ ଡାଲମା ପାଇଁ ଯାହା ଟିକେ ଖାଲି ପରିବା ଟା ଆସିବ। ଆଉ ଆମେ ତ ଏଟା ନିଜେ ଘରେ ବି ଚାହିଁଲେ ଆରାମସେ ନିଜେ କରିଦବା ଆମ ତ ଘର ପାଇଁ ମାନେ କରୁଛେନା। ଘରେ ଯେହେତୁ ଆମେ ନିଜେ ଆରାମସେ ଚାହିଁଲେ କରିଦବା, ମିସ୍ତ୍ରୀ ଆଉ ରୋଷେଇଆ ଡାକିବାକୁ ପଡିବନି। ଆମେ ଘର
କେତେଟାରୁ ଠାକୁର ପୂଜା ଆରମ୍ଭ ହବ?
ପୂଜା ତ ମଙ୍ଗଳବାର ଦିନ, ମଙ୍ଗଳବାର ପୂଜା ହେଲେ ବାରଟା ସୁଦ୍ଧା ଆମେ ପୂଜା ଆରମ୍ଭ କରିବା ଆଉ।
ବାମ- ବାମ୍ହୁଣ୍ ଏଇନା କହିବ ଟାଇମ କେତେଟାରୁ କଣ ଆସିବ। ଗୋଟେ ଲିଷ୍ଟ ଦବ ସିଏ କଣ କଣ ଲେ
ମୁଁ ଆଜି ତାଙ୍କୁ ଫୋନ କରିକି ବୁଝିଦେବି। ସେ କେତେବେଳେ ଫାଙ୍କା ହେବେ, ଧର ତାଙ୍କର କୋଉଠି ସ୍କୁଲ ରେ ପୂଜା ଥିବ କି ତାଙ୍କ ଗାଁରେ କୋଉଠି ପୂଜା ଥିବ ଯେହେତୁ ଗଣେଶ ପୂଜା ସବୁ ସ୍କୁଲ ମାନିକରେ ତ ପୂଜା ହବ, ଅଙ୍ଗନବାଡିରେ ପୂଜା ହବ, ସବୁଠି ପୂଜା ହବ ତାଙ୍କୁ ପ ପଚାରିଦବି ତାଙ୍କର ଯଦି କୋଉ ସ୍କୁଲ କି ଅଙ୍ଗନ ଆଡି କୋଉ ଏଠି ପୂଜା ଥିବ ତ ସାରି ଦେଇକି ଜଲଦି ଆସିବେ ଭାରି ଆଉ ନହେଲେ ଆମର ଏଠି ସାରି ଯିବେ ସ୍କୁଲ ଫୁଲ କରିବା ପାଇଁ ଆଉ।
ଆମର ସେଇ ଅନୁସାରେ ପୁଣି ରେଡି କରିବାକୁ ପଡିବ ନା ଆଉ ସେ ଟାଇମ ଦେଲେ ଟାଇମ ଦେଖିକି ଆମେ ରେଡି କରିକି ସେ ଆସିବେ ନା ଆଉ।
ହଁ ଆମେ କଣ ରାତି ସୁଦ୍ଧା ରେଡି କରିପାରିବାନି, ଘରେ ତ ହଉଛି ଆଉ ଘରେ ହେଲେ କଣ ତମେ ଆସିବ ହାରି ଆମେ ରେଡି କରିଦବା ଆଉ।
ଗଣେଶ ପୂଜାକୁ ତ ବାମ୍ହୁଣ ସବୁ ଆଡେ ସବୁ ବିଜି ଥିବେ ପୁରା। ଚାରି ପାଞ୍ଚଟା ନାଗେ କଲ ଧରିଥିବେ।
ସେଇଆ।
ଦେଖିବା ପଚାରେ କଣ କହୁଛନ୍ତି।
ହଁ ଯେ ଶୁଣ ମୁଁ କହୁଛି ଆମେ ଯୋଉ ଟେଣ୍ଟ ବାଲା କୁ କହିବା ସିଏ ତାର ଖାଲି ହାଲକା ଫୁଲକା ର ଟେ କପଡା ଦେଇ ଦଉ ପାଲ ଦେଇ ଦଉ। ଆଉ ଗୋଟେ ବକ୍ସ ଟେ। ଆଉ ଲାଇଟ୍ ଦେଇଦଉ, ଆଉ ଯୋଉ ଫୁଲ ଫୁଲ ସବୁ ହବ ଆମେ ସେଟା ଆଣିବାହେରି ତମେ ସିଏଆଡୁ ତମର ଆଣିକି ଆସିବ ହାରି ଯେ ଅ ଆମେ ଲଗେଇଦେଲେ ଆମର ଭଲ ମନ୍ଦ ଫୁଲଟା ତ ତାଜା ଫୁଲ ଟା ଆମେ କାଇଁ ତାକୁ କହିବା ପ୍ଲାଷ୍ଟିକ ଫ୍ଲାଷ୍ଟିକ ଫୁଲ କାହିଁକି ଦବା, ଆମେ ଫୁଲ ଲଗେଇ ଦିଅନ୍ତେ ଆର ଫୁଲ ଗେଣ୍ଡୁ ଫୁଲ।
ହଁ ଠିକ।
ହୁଁ ସେଇଟା କରିଦେଲେ ଅ ଦି ଦିନ ତ ଠାକୁର ରହିବେ। ଦି ଦିନ ରହିଲେ ଆରାମସେ ହେଇଯାଆନ୍ତା ଆଉ।
ଗଣେଶ ପୂଜା କୁ ବର୍ଷା ତ ହବ ନିହାତି। ଉପରେ ଗୋଟେ ପାଲ ମାରିବାକୁ ପଡିବ ଟେଣ୍ଟ ବାଲା କୁ କହିବାକୁ ପଡିବ। ହ ବସା ବସି ପାଇଁ ତଳେ ଗୋଟେ ପାଲଟ ଦବ ନା ନାହିଁ ପୁଣି।
ହଁ।
ଚେୟାର ଚାରି ପାଞ୍ଚଟା ଖଣ୍ଡେ ଦବ ଦଶଟା ଖଣ୍ଡେ।
ହଁ ଚେୟାର ହଁ ସେ ଦଶଟା ଭଳିଆ ହେଲେ ହେଇଯିବ।
ହୁଁ।
ଦଶଟା ଭେଳିଆ ହେଲେ ଚେୟାର ହେଇଯିବ ଆଉ ଯାହା ଘରୁ ଆମର ଘରେ ତ ଚେୟାର ଆରାମସେ ଅଛି ନେ ହେ ଯିବା ଆଉ।
ଆଉ ଭୋଗ କଣ ଦିଆହବ?
ଭୋଗ ଆଣିବା ହାରି ଫଳ ସବୁ ଆଣିବା ହାରି। ଆଉ ବୁନ୍ଦି ସେଓ ଆଣିବା ହାରି ନା ନାଇଁ।
ହଁ ବୁନ୍ଦୀ ସେଓ ଯାହାହେଲେ ଲୋକ ଖାଇବେ।
ହଁ ବୁନ୍ଦି ସେଉ ଆଉ ସେଉ ଅଙ୍ଗରୁ କମଳା ଆଉ ନଡିଆ କଦଳୀ ଏତିକି ଫଳ ଆମର ଆସିବ। ହଁ ଆଉ ଏତିକି ଆସିବ ହଁ ଏତିକି ଏତିକି ଢେରେ। ଉଁ ଧୂପ ସି ଦୁର ଆଉ ସେ କର୍ପୁର ସଳିତା ଠାକୁରଙ୍କର କପଡା। ବସ୍ତ୍ର ସବୁ ଗୋଟେ ଅଲଗା ଆସିବ। ସବୁ ମୁଁ ଏର ସବୁ ଲିଷ୍ଟ କରିଦେବି କଣ କଣ ସବୁ ଆସିବ। ମୁଁ ସେ ନନାଙ୍କୁ ଏନା ଫୋନ କରିକି ତାଙ୍କ ଠୁ ସବୁ ଲିଷ୍ଟ ଆଣିବି ହାରି ଆମର ପୂଜା ଜିନିଷ କଣ ଆସିବ ଭୋଗରାଗ କଣ ଆସିବ? କୁକୁଡା ଫୁକୁଡା ସବୁ ଆସିବ ନା ସେ ଭୋଗର କଣ ଆସିବ ସବୁ ଗୋଟେ ଲିଷ୍ଟ କରିଦେବି।
ହୁଁ ଲିଷ୍ଟ ଟା ଆଗେ କରିବାକୁ ପଡିବ ଆଉ ନହେଲେ ସେତେବେଳୁ ଗୋଟେ ଜିନିଷ ଥିବ ଗୋଟେ ଜିନିଷ ନଥିବ।
ହଁ ଆଉ ଆମ କତିରେ ଆଠ ଦିନ ଟାଇମ ଅଛି ନା। ଆଠ ଦିନରେ ଆମକୁ ଆଜିଠୁ ସବୁ କରିବାକୁ ପଡିବ।
ଠିକ କଥା।
ହଁ ସେ ଘରେ ସମସ୍ତେ ରାଜି ମୁଁ ସମସ୍ତଙ୍କୁ କହିଦେଇ ମୁଁ କହିଲି ଆଗ ଆମର ଆମେ ସବୁ ଲିଷ୍ଟ କରିଦ ପଇସା ହଉଛି ମୁଁ ଲିଷ୍ଟ କରିସାରିଲା ପରେ କେତେ କଣ ଖର୍ଚ୍ଚ ହେଲା ଧର ମୁଁ ମୁ ହାତରୁ ଦେଇେଇଥିବି ଦଶ ହଜାର କି ପନ୍ଦର ହଜାର ଟଙ୍କା ମୁଁ ହାତରୁ ଖର୍ଚ୍ଚ କରିଦେଲି ଯେତି ଟଙ୍କା ଖର୍ଚ୍ଚ ହେଲା ତା ପରେରେ ମୁଁ ସମସ୍ତଙ୍କୁ କହିବି। ସମସ୍ତେ ଜେଝାଯେଝା ଭାଗ ମତେ ଦେଇଦବ ଆଉ ଏମିତି ମୁଁ ଜଣଙ୍କଠୁ ଆଣୁଥିବି ଦି ହଜାର ଟଙ୍କା ମୁଁ ଜଣଙ୍କରୁ ଦିଇ ହଜାର ଟଙ୍କା ଆଣିଥିବି ପୁଣି ହବନି ପାଇବନି ତାକୁ ଆଉ ପଛରେ କ କହିି ପାଞ୍ଚଶହ ସିଏ ମତେ କହିବ କି ନାଇଁ ଯୋଉ ଘ ଖର୍ଚ୍ଚ କରିଦେଇଛୁ କଣ ଏପଟ ସେପଟ ସେଇଥିଇଁ ଏକାଥରେ ମୁଁ ମୋ ହାତରୁ ଖର୍ଚ୍ଚିକି ସବୁ ଆଣିବି ଭାରି ତମକୁ ଲିଷ୍ଟ ଦେଖେଇ ଦେଇେଇକି ତାପରେ ପଇସା ତମେ ତମର ଜେଝା ପଇସା ଜେଝା ଦେଇଦବ।
ପୁରା କ୍ଲିୟର ହେଇଯିବ ଆଉ।
ହଁ ଆମର ଯଦି ହବ ଆମର ଯୋଉ ଭି ମାର୍ଟ ଏବେ ଖୋଲିଚି ଆମେ ସେଇଠୁ ଯାଇକି ଆଣିଲେ ହାରି ଆମକୁ ଆହୁରି ବି କମ ପଡ଼ିବ। ଦେଖିବା ସେ ବିଷୟରେ କଥା ହେବା ଆଉ।
ହଉ ତାହେଲେ ମୁଁ ଯାଉଚି ଡିୟୁଟି ହୋଉ।
ହୋଉ ରଖୁଚି।
ହଁ।